ହାଲୋ।
ହାଲୋ। ହଁ କଣ କରୁଚ? ହାଲୋ କଣ କରୁଚ?
ନାଇଁ ଏମିତି ଖରା ବେଳେ ଏଠି ଟିକେ ଏମ୍ ବାରିଆଡେ ବସିଦିଏ ଆଉ
ଆଉ କେମିତି ପାଗ ହେଇଚି ମେଘୁଆ? ମୁଁ ହେଇ ଚାଲୁଚି ଟିକେ ଘରେ ଏମତି ଖାଇକି ଚାଲୁଚି। ଆଉ ପାଗ କେମିତି? ଛି ସେପଟେ?
ଓହୋ ଆଜି ନାଇଁ ମୁ ଏପଟେ ଟିକେ ଆଜି ବର୍ଷା ପାଗ କରିଛି ବର୍ଷା ହବ ନା କଣ? ହଁ ବର୍ଷା ପାଗ କରିଛି ତ?
ଓହୋ ହୋ ହୁଁ ହୁଁ ହୁଁ।
ବର୍ଷା ହବ ପରେ ଆଉ।
ପରେ ବର୍ଷା ହଁ ରଜ ପରେ ବର୍ଷା ହବ ସବୁ ବିଲ ଲଗା ହବ ଗାଁ ବର୍ଷା ଦିନ ପଳେଇ ଆସିଲା ଆଉ
କଣ ଖାଇଲ ଆଜି?
ଆଜି ଖାଇଛି ଭାତ ଡାଲି ଜହ୍ନି ଆଳୁ ଭଜା ତମେ କଣ ଖାଇଛ?
ନାଇଁ ମୁଁ ଆଜି ଖାଇଥିଲି ଜହ୍ନି ପୁସ୍ତ ଆଉ ଭାତ ଖାଇଥିଲି। ପଖାଳ ଭାତ। ଆପଣ ଗାଁ କୁ ଯାଇ
ହଁ ମୁଁ ଆସିଥିଲି।
ଓ ଗାଁ ରେ ହିଁ ଅଛ?
ହ
ଓହୋ ତାହେଲେ କେତେ ଯାଇନଥିବ ନାଇଁ କି?
ନା ଯାଇନି। ଆର୍ୟା
ହଁ କଣ?
ତମେ ଯାଇଛ? ତମେ ଯାଇଛ କଣ?
ନାଇଁ